କିନ୍ତୁ କେମିତି ଅଛନ୍ତି?
ଭଲ ଅଛି ଆଉ ଆପଣ। ର?
ହଁ ବନ୍ଧୁ ଭଲ ଅଛି।
ଆଉ ବହୁତ ଦିନ ପରେ ମନେ ପକେଇଲେ କିଛି ବିଶେଷ କାରଣ?
ହଁ ବନ୍ଧୁ ଗୋଟେ ବାହାଘର ଅଛି ତ ବନ୍ଧୁର
ଆପଣଙ୍କ ବନ୍ଧୁ ର ବିବାହ ଅଛି ଆଜ୍ଞା।
ତ ତାଙ୍କ ଘରେ ତ କେହି ନାହାନ୍ତି ଭାଇ ଏବଂ ତାଙ୍କ ବାପାଙ୍କର ମୃତ୍ୟୁ ହେଇଯାଇଛି
ଆଜ୍ଞା।
ଏଇ ଦି ଚାରି ମାସ ହବ ତ ସେଥିପାଇଁ କି ତାର ବିବାହ କିପରି ହବ। ତ ସେଥିପାଇଁ ମୁଁ ଚିନ୍ତିତ ଅଛି
ଏବେ ଆପଣଙ୍କ ସହିତ ଟିକେ ଦେଖା ହେଲା ତ ସେଥିପାଇଁ ମୁଁ ଆପଣଙ୍କୁ ଫୋନ୍ କଲି ଏବଂ ଆପଣଙ୍କ ସହିତ କଥା ହେଉଛି
ଆଜ୍ଞା କଣ କିଛି ବାହାଘର କେମି କେମିତି ସବୁ ରୀତିନୀତି ହୁଏ ସେଗୁରା ଜାଣିବାକୁ ଚାହୁଁଛନ୍ତି ହଁ।
ହଁ ବନ୍ଧୁ କିଛିଟା ଜାଣିଛି ଅବଶ୍ୟ ଯେତେ ଜାଣିଲେ ବି କମ ପଡିବ।
ସମସ୍ତେ ସବୁ ଜିନିଷ ଜାଣିନଥାନ୍ତି। ତ ଆପଣ କଣ ଜାଣିଚନ୍ତି ଟିକେ କୁହନ୍ତୁ ମତେ।
ଆ। ହୁଁ ମୁଁ ବାହାଘରର ପ୍ରଥମରୁ ନେଇ ସପ୍ତମ ପର୍ଯ୍ୟାୟ ମାନେ ବାହାଘରରେ ସାତଟି ପ ପର୍ଯ୍ୟାୟ ଥାଏ ବୁଝିଲେ।
ଆଚ୍ଛା।
ଯେମିତି କିି ପ୍ରଥମ ପର୍ଯ୍ୟାୟ ମୁଁ କହୁଛି ଶୁଣନ୍ତୁ। ପ୍ରଥମ ପ୍ରର୍ଯ୍ୟାୟ ହଉଚି ପୁଅ ଏବଂ ଝିଅଙ୍କର ଦେଖା ମାନେ ଆପଣ ତ କହୁଛନ୍ତି ତାଙ୍କ ଘରେ କେହି ଭାଇ କି
ଭାଇ ନାହାନ୍ତି ଏବଂ ତାଙ୍କ ବାପାଙ୍କର ମୃତ୍ୟୁବରଣ ହେଇଯାଇଛି।
ଆଜ୍ଞା ତ ଭଉଣୀ ଆଉ ଏବଂ ମା ଥିବେ।
ଆ ଭଉଣୀ ତ ମଧ୍ୟ ନାହାନ୍ତି ଏକ ବୁଢୀ ମା ଅଛନ୍ତି। ପୁଣି ତାଙ୍କ ଦେହ ବହୁତ ଅସୁସ୍ଥ ଅଛି।
ହଁ ହଉ ଶୁଣନ୍ତୁ ଆପଣ କଣ ହୁଁ ଆଜି କାଲିକା ଯୋଉ ଚାଲିଚି ରାତି ବାହାଘର। ଯାହାକୁ ଦାଣ୍ଡ ବାହାଘର ବି କୁହନ୍ତି ତ ସେ ହେଟା କରିବାକୁ ନିଷ୍ପତି ନେଇଛନ୍ତି ନା ମନ୍ଦିରରେ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ଆଚ୍ଛା ବନ୍ଧୁ ଯେହେତୁ ଉଁ ପୁଅ ପଟର ଲୋକ ଆମେ। ଏବଂ ମୋର ଯୋଉ ବନ୍ଧୁ ଯୋଉ ତାଙ୍କର ଟିକେ ବ୍ୟାକ୍ତିଗ ତ ଅ ସମସ୍ୟା ରହୁଛି। ଆର୍ଥିକ ବନ୍ଧୁ ନୁହେଁ ଏବେ ତ ଜାଣିଚନ୍ତି ଯୁବପିଢି କଥା କିପରି ମଦ ପିଇକି ଝ ଗଡା ଏବଂ ଗଣ୍ଡଗୋଳ ହବ ତ ଉଁ ଯେହେତୁ ପୁଅ ଘର ପଟ। ଅ ଯେତେ ଯାହେଲେ ଆମର ବି ଆମ ପଟୁ ପ୍ରାୟ ଶହେରୁୁ ଦେଢ ଶହ ଲୋକ ଯିବେ। ଯେ ପରି ବରଯାତ୍ରୀ ନେଇକି। ତ ସେଇ ସମୟରେ କିଛି ମଦ୍ୟପାନ କରି ଯଦି ଯିଏ ଲୋକମାନେ ଗଣ୍ଡଗୋଳ କରିବେ ତାହେଲେ ବହୁତ ଝାମେଲା ହବ। ସେଥିପାଇଁ ଝିଅହର ବାପା ଏବଂ ତାଙ୍କ ଭାଇ ଡରୁଛନ୍ତି। ବିବାହ କରିବାକୁ ଦାଣ୍ଡ ବାହାଘର ନ କରିବାକୁ। ତ ସେ କହୁଚନ୍ତି ଏକ ମନ୍ଦିର କିମ୍ବା ମଣ୍ଡପରେ କରିବେ ବୋଲି।
ହୁଁ ଶୁଣନ୍ତୁ ମନ୍ଦିର ବିବାହ ଟା ସମ୍ପୂର୍ଣ୍ଣ ଭାବରେ ଭଲ ବୁଝିଲେ ଆପଣଙ୍କର ବ ଆପଣଙ୍କ ବନ୍ଧୁଙ୍କର ତ ଅସୁବିଧା ବି ଚାଲି ଅଛି ବୁଝିଲେ ନା।
ଆଚ୍ଛା।
ଯଦି ଆପଣ ମନ୍ଦିର ବାହାଘର କରୁଛନ୍ତି ତାହେଲେ ଆପଣଙ୍କର ଖର୍ଚ୍ଚ ବି ଅଳ୍ପ ହବ ଏବଂ ଭଗବାନଙ୍କ ସମ୍ମୁଖରେ ବିବାହଟା ହବା କେତେ ଭଲ ଆପଣ ଜାଣିଥିବେ।
ହଁ ବନ୍ଧୁ ନିହାତି।
ଆଜ୍ଞା। ତ ଆପଣଙ୍କୁ କିଛି କହୁଚି ତ ସେଇଭଳିଆ ଉପରେ ଟିକେ ଧ୍ୟାନ ଦେବେ।
ଆଚ୍ଛା।
ପ୍ରଥମେ ହଉଚି ମୁଁ ବର ତ କକ୍ଷ ଏବଂ କନ୍ୟା କକ୍ଷ। ମାନେ ବହରଙ୍ଗ ପରିବାର ଲୋକ ଏବଂ କନ୍ୟା ଘର ପରିବାର ଲୋକ ଦୁହେଁ ଦୁହିଙ୍କ ର ପ୍ରଥମେ ଯିବେ ଦେଖିବାକୁ।
ଆଚ୍ଛା।
ପୁଅ ଭଲ କି ନାହିଁ ପୁଅ ବାଲା ଆସିବେ ଝିଅ ଭଲ କି ନାହିଁ ବୁଝିଲେ।
ବନ୍ଧୁ ସେ ସବୁ ଦେଖା ଚାଁ ସରି ଯାଇଛି। ତ ଏଇ ଯୋଉ ମୁଁ କହିଲି କି ଆମର
ନି ନିର୍ବନ୍ଧ ସରିଛି ନା ସରିନାହିଁ?
କଣ କହିଲେ ବନ୍ଧୁ?
ନିର୍ବନ୍ଧ ନିର୍ବନ୍ଧ।
ବନ୍ଧୁ ସେ ସବୁ ସରିଯାଇଛି ଖାଲି ଆଉ ଦୁଇ ଟି ଆଉ ପାଞ୍ଚ କି ଦଶ ଦିନ ଭିତରେ ବାହାଘରର ଦିନ ମ ମଧ୍ୟ ଉ ବାହାଘର ମୁର୍ ତ ବାହାରି ଯିବ ତ ସେଥିପାଇଁ ମୁଁ କହୁଛି କି ଆପଣଙ୍କର କିଛି ସହଯୋଗ ଦରକାର ଯେମିତି କିି ଝଗଡା ଝାଣ୍ଟି ନହବ। ତାପରେ ଉ ସମସ୍ତେ ଯେମିତି ଭଲସେ ଭୋଜନ କରି ଘରକୁ ଫେରିବେ। ଯେତେ ଯାହା ହେଲେ ବାହାଘର ମାନେ ଝିଅ ପଟେ ଯେତେ ଯାହା ହେଲେ ବି ଡର ରହିବ କାରଣ ଏଇ ଗୋଟେ ଦାଣ୍ଡ ବାହାଘର ହେଲେ କେତେ ଯେ ହଇରାଣ ତମେ ବି ଜାଣିଛ ତମେ ବି ପୂର୍ବରୁ ଦେଖିଥିବ। ସେଥିପାଇଁ ମୁଁ କହୁଛି ତ ତାଙ୍କ ବାପା ବି କହୁଥିଲେ ମନ୍ଦିର ବାହାଘର କରିବାକୁ ତ ମତେ ମୋର ମ ମତା ମତ ଚାହୁଁଥିଲେ ତ ସେଥିପାଇଁ ମୁଁ ତମକୁ ପଚାରିଲି କୋଉଟା କଲେ ଠିକ୍? ଆପଣ କହିଲେ ଯେ ଏପରି କି ଆମର ମନ୍ଦିର ବାହାଘର ଦରକାର ମନ୍ଦିର ବାହାଘର ହବ ତାହେଲେ ମୁଁ ସେଇ କଥାଟି ତାଙ୍କ ବାପାଙ୍କୁ ଜଣେଇବି କି ମନ୍ଦିର ବାହାଘର କଲେ ଭଲ।
ଆଜ୍ଞା।
ଆଚ୍ଛା ବନ୍ଧୁ ଛାଡ ସେ ସବୁ କଥା ମୁଁ କହୁଛି କି ଏବେ ଆପଣ ଅ ବାହାରକୁ କେବେ ଆମେ ବୁଲିବାକୁ ଯିବା?
ତ ଆପଣଙ୍କ ବନ୍ଧୁଙ୍କର ବିବାହ ସମ୍ପନ୍ନ ହେଇଯାଉ ଆପଣ ବି ଟିକେ କାମ ବ୍ୟସ୍ତ ରୁ ବାହାରକୁ ପଳେଇ ଆସିବେ।
ତ ତାପରେ ଆମେ କୌଣସି ଭଲ ଦିନ ଦେଖିକି ଆମେ ଟିକେ କୁଆଡେ ବୁଲିବାକୁ ଯିବା ନ ନହେଲେ ଆମେ କୌଣସି ଜାଗାରେ ଏକ ବଣଭୋଜି କରିବା।
ଆଛା ବନ୍ଧୁ ନିଶ୍ଚିନ୍ତ ବଧୁ ତା ମୋର ବନ୍ଧୁ ଆଉ ଗୋଟେ ପ୍ରଶ୍ନ ରହିଲା? ଯେପରିକି ବ ଧର ବୁଲିବାକୁ ଯିବା ଆମର ସାଙ୍ଗସଥି ମାନେ ଯେଉଁମାନେ ଆମ ସହିତ ବସବାସ ଏବଂ ବୁଲିବାକୁ ଯାଆନ୍ତି।
ମିଶନ୍ତି ସେମାନେ ସମସ୍ତେ ଯିବେ ନା ନଚେତ୍ ଆମେ ଅଲଗା ଯିବା?
ନାଇଁ ନାଇଁ ସମସ୍ତ ବନ୍ଧୁଙ୍କୁ ନେଇକି ଗଲେ ଏ ଗୋଟିଏ ଥରରେ ସବୁ ବନ୍ଧୁଙ୍କ ସହ ଦେଖା ହେଇଯିବ।
ଆଚ୍ଛା।
ଆଜ୍ଞା।
ସେଇ ମୋ ମତ ବି ସେଇୟା ଏକାଥରକେ ସମସ୍ତିଙ୍କ ସହିତ ଦେଖା ସାଖ ସାଖ୍ୟାତ ହେଇଯିବ ଏବଂ ବଣଭୋଜି ତା ଯୋଉ କହିଲେ ବଣଭୋଜି ବଣଭୋଜି ପାଇଁ ଆମେ ଅଲଗା ଗୋଟେ ଦିନ ଠିକ କରିକି ବୁଲିକି ଆସାରିଲା ପରେ ଗଣଭୋଜି କରିବା ନା କଣ କହୁଚୁ?
ନିଶ୍ଚିନ୍ତ ନିଶ୍ଚିନ୍ତ।
ଆଉ ତାପରେ ବି ବନ୍ଧୁ ଆଉ ଗୋଟେ କଥା ହେଲା। ବୁଲିବାକୁ ଯିବା କଣ କେତେ ଟଙ୍କା ଚାନ୍ଦା କରିବା? ଟ୍ରେନରେ ଯାତ୍ରା କରିବା ଉ ନା ହୁଁ ଚାରି ଚକିଆ ଗାଡିରେ ଯିବା।
ଆମେ ଆମେ କଉ କେଉଁଠାକୁ ଯିବା ବୋଲି ତମେ ଭାବୁଛ କେଉଁଠାକୁ ଗଲେ ଭଲ ହବ?
ବନ୍ଦୁ ମୁଁ ଭାବୁଛି ବୋଧେ ଆମେ ଏ ବ୍ରମପୁର ଜିଲ୍ଲା ଆ କୋରାପୁଟୁ ଗଲେ ଭଲ ହୁଅନ୍ତା କାରଣ ସେଠାରେ ଆମ ଓଡିଶାର ରୁ ଓଡିଶି ଓଡ଼ିଶାର ଅ ବଡ ପର୍ବତ ସେଠାରେ ଅବସ୍ଥିତ ଅଛି। ଏବଂ
ଆଜ୍ଞା।
ବୁଲିବା ପାଇଁ ଭଲ ଜେଗା ଅଛି। ସେଠିକି ଗଲେ ମୋ ମତରେ ବୋଧେ ଭଲ ହବ। କାହିଁକିନା ବାଟ ବି ଅଧିକ ଅଛି ଏବଂ ସେଟାର ମଜା କିଛି ଅଲଗା।
ଆଜ୍ଞା ଆପଣ ଏକ ଭଲ ପ୍ରସ୍ତାବ ଦେଲେ କାରଣ କି ମୁଁ ସେଠାକୁ ପ୍ର ଆଗରୁ କେବେ ଯାଇନାହିଁ ବୁଝିଲେ। ତ ସେଠି ଆଜ୍ଞା ସେଠିକି ଯିବାକୁ ରେଳ ଗାଡିର ସୁବିଧା ଅଛି?
ବନ୍ଧୁ ରେଳ ଗାଡିର ଯିବାର ସୁବିଧା ଅଛି। ଚାରି ଚକିଆ ଯାନରେ ଯିବାକୁ ବି ସୁବିଧା ଅଛି। ଉଡା ଜାହାଜରେ ବି ଯିବାକୁ ସୁବିଧା ଅଛି
ହେ ଉଡାଜାହାଜରେ କାହିଁକି ଏତେ ଖର୍ଚ୍ଚ କରାଇ ଯିବା ଆମେ ତ ମନୋରଞ୍ଜନ ପାଇଁ ଯାଉଛେ ବୁଝିଲେ ନା ତ ରେଳ ଗାଡିରେ ମୋ ହିସାବରେ
ଯାତ୍ରା କରିବାଟା ଠିକ୍ ବନ୍ଧୁ ମୋର ବି ଆପଣଙ୍କ କଥାରେ ଏକମତ କାରଣ କାରଣ କାରଣ ସେଇଥିରେ କ ଅବା ଖର୍ଚ୍ଚ ହବ ଏବଂ ଉଁ କମ୍ ପଇସା ଖର୍ଚ୍ଚ ହବ। ଚାଲନ୍ତୁ ଆଜି ଆମେ ସନ୍ଧ୍ୟା ବେଳେ ଏକୁଆ ଏକ ସଭା ରଖିବା ଯୋଉଥିରେ କି ଆମର ସମସ୍ତ ବନ୍ଧୁ ଥିବେ ସେଠାରେ ଯାଇ ଆମେ କଥାବାର୍ତ୍ତା କଥା ହ ଏବଂ ଦଶ ରୁ ପନ୍ଦର ଦିନ ଭିତରେ ଆମେ ବୁଲିବାକୁ
ତ ତ ଆପଣ କିଛି ବନ୍ଧୁ ମାନଙ୍କୁ ଟିକେ ଯୋଗାଯୋଗ କରି କହିଦିଅନ୍ତୁ କି ଆଜି ରାତି ରେ ଯୋଉ ଏକ ବୈଠକି ଅଛି ମୁଁ ମଧ୍ୟ କିଛି ବନ୍ଧୁ ମାନଙ୍କୁ ଯୋଗାଯୋଗ କରିକି ଜଣାଇ ଦେଇଛି।
ମୁଁ ବନ୍ଧୁ ମୁଁ ସମସ୍ତଙ୍କୁ ଗଣମାଧ୍ୟମ ଦ୍ଵାରା ଜଣାଇଦେବି ଏବଂ
ଆଜ୍ଞା।
ଏବଂ ନଚେତ୍ ସମସ୍ତଙ୍କୁ ଦେଖା କରିକି ଜଣାଇ ଆଚ୍ଛା ବନ୍ଧୁ ମୋର ଟିକେ ଉଁ ମୋର ମାମୁଁ ମତେ ଡାକେଲେଣି ତ ବନ୍ଧୁ ମୁଁ ଆ ଆପଣଙ୍କୁ ବନ୍ଧୁଙ୍କ ସହିତ ସମସ୍ତଙ୍କ ସହିତ କଥା ହେଇ ମୁଁ ଆପଣଙ୍କୁ ମ ଏ ବିକି କୋଉ ଦିନ ଆମେ ବୁଲିବାକୁ ଯିବା? ରହୁଚି ବନ୍ଧୁ ନମସ୍କାର।
ନମସ୍କାର।